ହ୍ୟାଲୋ।
ହ୍ୟାଲୋ।
ହଁ, ଆଉ କଣ କରୁଚ? କଣ କରୁଚ?
ମୁଁ ଏଇ ଟିକେ ଗଡ ପଡ ହଉଛି, ସନ୍ଧ୍ୟାବେଳେ ଆଉ।
ଓହୋ! ଆଉ ହେଲା ମୁଁ ଏଇଠି ବସିଛି ଟିକେ ଛାତ ଉପରେ ଆଉ।
ଉଁ, ହୁଁ। ହଉ ବସ। ଥଣ୍ଡା ନାଗିବ ଖରା ଦିନଟା, ଅଳ୍ପ ଅଳ୍ପ ବର୍ଷା ହେଇଚି।
ହଁ, ନାଁ ଗରମ-ଅ ତମ ଆଡେ ବର୍ଷା ହେଇଚି କି?
ହଁ, ଆମ ଆଡେ ଟିକେ ବର୍ଷା ହେଇଛି ଆଉ। ତଥାପି ଗରମ ଲାଗୁଚି ଜବର।
ହୁଁ ନା। ଆମ ଆଡେ କଣ କହିଲ? ଆମ ଆଡେ ଟିକେ ଖରା ପନ୍ଦର କୋଡିଏ ଦିନି ହେଲାଣି ଖରା ଜୋରେ ହଉଥିଲା ତ, ଆଉ-ଉଁ ଆଜ୍ ଆଜି ଟିକେ ବର୍ଷା ହେଇଚି ଯେ, ହେଇଛି ବର୍ଷା ପ୍ରବଳ ହେଇଛି ବର୍ଷ ଷା। ଆଉ କଣ କହିଲ? ଆମର ହଉଛି, ଆମ୍ବ ଗଛ ବହୁତ ଅଛି। ଆ
ହୁଁ।
ଓ ହୁଛି କଣ କହିଲ, ସେ ଆମ୍ବ ଗଛରୁ ନା? ଆମ୍ବ ବହୁତୁ ଝଡି ଯାଇଛି। ହ
ହୁ ହୁଁ।
ଆଉ, କଣ କହିଲ? ଆମର କଞ୍ଚା ବେଳେ ତ ଆମର ବହୁତ ଦଶ ପନ୍ଦର ଗଛ ଛ ଆମ୍ବ ଅଛି, ଆମ ବାଡିରେ। ଆଉ ନଈ ପଟେ ବି ସେପଟେ ବନ୍ଧ ଅଛି, ସେପଟେ ବି ଆମ୍ବ ଗ ମାଛ ଅଛି ଆଉ-ଉ, କଞ୍ଚା ଆମ୍ବ ଯାହା ଝଡ଼ିଥିଲା ଝଡ଼ିଥିଲା। ଆଉ ପା ପାଚିଲା ଆମ୍ବ ବହୁତ ଝଡିଛି ମାନେ କଣ? ପାଞ୍ଚ ଦଶ ବସ୍ତା ଭଳିଆ ଆମ୍ବ ହବ। ଆଉ-ଉ ତ ସେଇଥିପାଇଁ ସେଗୁଡା ସବୁ ଲୋକ ଆମର ସବୁ ପଡିିଥିଲା ଯୋଉ ଲୋକ କହିଲେ ଯୋଉଠୁ ଆମେ ଯାଇକି ସେ ନଈ ପଟୁ ଏଇ ବାଡିରୁ ସବୁ ଆଣିକି ରଖିଛୁ ତ? ଆଉ ସେରା ଭଲ ଆମ୍ବ ଗୁଡା କଣ କହିଲ ଅଲଗା କରିଦଉଛି, ଏତେ ଆମ୍ବ ଆଉ ନଷ୍ଟ ନଷ୍ଟ ହେଇିଯିବ ନା, ଆଉ ଏଇଠି ଆମର ଜଣେ ବେପାରୀ ଅଛନ୍ତି। ଆଉ ସିଏ କହିଲେ, ଆସିକି ନେଇଯିବେ ତ, ସେ ଆମ୍ବ ଗୁଡା ତ ସେଇଥିପାଇଁ ଆମେ ଏରା ସବୁ ସଜାଡୁଥିଲୁ ଧୋଇକି ଆଉ।
ଅ, ହ। ଆ-ଆମ ଇଆଡେ ଆମ୍ବ ବହୁତ ଶସ୍ତା ଅଛି। ବହୁତ ଆମ୍ବ ଆଇଚି। ଆଉ ଆମ୍ବ କି କିଲୋ କୋଡ଼ିଏ ଦଶ ଏମିତି ବିକ୍ରି ହଉଚି, ଭଲ ଆମ୍ବ ବହୁତ ମିଠା ଆମ୍ବ।
ହୁଁ।
ଲୋକ ସୁବିଧାରେ ପାଉଛନ୍ତି ଆମ୍ବ।
ହଁ, ଆଉ ତମେ ବା କଣ ଇଆଡେ ନଥିଲ ନା କଣ? ଘରେ ମୁଁ ଶୁଣିଥିଲି।
ହଁ, ମୁଁ ପା କୋରାପୁଟରେ ଥିନି। ସେ-ଏ ଜାଗାରେ ଥିନି, ଦେଖିନି ସେ ପରିବେଶ ପୁରା କେନାଲ ପାଣି ମାଡ଼ୁଚି, ଧାନ ବର୍ତ୍ତମାନ ପୌଷ ମାସ ଭଳିଆ, ସିଏ ମାନେ ଧାନ ମେସିନ ରେ କାଟୁଛନ୍ତି। ପ୍ରଚୁର ପରିମାଣର ଧାନ ହେଇଛି ମାସେ ହେଲା କାଟିଲିଣି। ଚାଷୀଙ୍କ ମନ ଖୁସି ଆଉ।
ହଁ ନା କିନ୍ତୁ କଣ କହିଲ ସେପଟ ଆଡେ ଆଗୁରୁ ପଥରିଆ ପାହାଡିଆ ଜାଗା ନା, ଆଉ ଆଗରୁ-ଉ-ଉ ଏ ଏତେ ଚାଷ ହୁଏନି ଲୋକ ଖାଇବା କୁ ବି ଠିକଠାକ୍ ପାଆନ୍ତିନି, କିନ୍ତୁ ଏବେ ଟିକେ ସରକାର ଭଲ ସୁବିଧା କରିଦେଇଚନ୍ତି।
ହୁଁ
ଆଉ ସେଇଥିପାଇଁ ସବୁ ଲୋକ ଖାଇବା ପିଇବା ହେଇକି ବି ବହୁତ ବିକ୍ରି ବି କରୁଚନ୍ତି।
ହୁଁ। ହଁ ସରକାରଙ୍କ ପ୍ରଚେଷ୍ଟାରେ-ଏ-ଏ ସବୁ ହେଇଚି। ଚାଷୀମାନଙ୍କର ମନ ବହୁତ ଖୁସି ଅଛି ବର୍ତ୍ତମାନ ପଇସା ଭଲ ପାଇବେ ବିକ୍ରି କରିବେ ଧାନ।
କବାଟଟା ଦିନ୍। ଓହୋଃ ହଁ ନା ହଁ ଯାହା ହଉ। କିନ୍ତୁ ଏଇ ଚାଷ ଦେଖୁନ ଚାଷ ରେଟଟା ମାନେ ଧାନ ଚାଷ ଯୋଉ କରୁଛନ୍ତି ଲୋକ ଧାନ ରେଟ୍ ଟା ସରକାର ଟିକେ ବଢେଇ ଦେଲେ ଯେମିତି ଯୋଉ ଚାଷୀମାନେ ଆଗରୁ ବହୁତ କମ୍ ଉତ୍ପାଦନ କରୁଥିଲେ କି ଇଏ କରୁଥିଲେ। ଏବେ ଅଧିକ ଲାଗିପାତିକି ଚାଷ କରୁଛନ୍ତି ନା କି?
ହଁ। ହଁ ସରକାର ଅଧିକ ଡେ ରେଟ୍ ଦେଲେ ଯାହାଫଳରେ ଚାଷୀ ମାନଙ୍କ ମନ ଟିକେ ଖୁସି ହେଲା ଯୋଉ ପଡିଆ ଧଡିଆ ପଡୁଥିଲା ତାକୁ ଚାଷ କଲେ। ଆଉ ଭଲ ପଇସା ପାଇଲେ ଆଉ।
ହଁ ନା କଣ କହିଲ ଆଗରୁ-ଉ-ଉ ଯେତେବେଳେ ଆମ ଜେଜେବାପା କି ବାପ୍ ବାପାମାନେ ଛୋଟ ହେଇଥିଲେ ସେତେବେଳେ କଣ କହିଲ ଏତେ ଧାନ ଅମଳ ହଉ ନଥିଲା। ଆଉ ଏବେ କିନ୍ତୁ ଅଧ୍ ଅଧିକ ଭ ହୁଁ, ଏବେ କିନ୍ତୁ ଅଧିକ ବିହନ-ଅ-ଅ ଭଲ ବାହାରିଲା ଅ ଅଧିକ ଇଏ ହଉଚି, ତମ ଛୁଆବେଳେ ତ ସେମିତି ହଉଥିବ?
ହଁ, ସେତେବେଳେ ଏତେ ଧାନ ହୁଏନି। ସରକାରଙ୍କର ପ୍ରଚେଷ୍ଟା ଯୋଗୁଁ ଏସବୁ ହେଇପାରୁଛି ବର୍ତ୍ତମାନ।
ହଁ-ଅ-ଅ, ନା ସେଇଆ ମୋ ଜେଜେ ବାପା ହେରିକା ଏମିତି କୁହନ୍ତି ତ।
ହୁଁ। ହଁ ସରକାର ସବୁ କୃଷି ବିଜ୍ଞାନୀମାନଙ୍କୁ ବିଭିନ୍ନ ପ୍ରକାର ତାଲିମ୍ ଦେଇକି ପଠେଇଲେ। ଆଉ ଗୋପାଳନ ବି ଲୋକ ବହୁତ ବର୍ତ୍ତମାନ କରୁଚନ୍ତି।
ଆଉ ତମର କଣ ଚାଷ ଧାନ ଚାଷ କରୁଚ ନା କରୁନ?
ହ ହଁ ଏବର୍ଷ ଆମେ କରିବୁ ଧାନ ଚାଷ। ଚଷି ସାରିଲୁଣି ବିଲ ବାଡି ସବୁ ଚଷି ଘାସ ମାରି ଦେଇଛୁ, ତଳା ପକେଇବୁ। ତଳା ପକେଇ ସାରିଲା ପରେ ପାଣି ହେନେ ତାକୁ ଫେରେ ଟ୍ରାକ୍ଟରରେ ରୋଟର ଲଗେଇକି କାଦେଇବୁ, କାଦେଇକି ତାକୁ ଧାନ ରୋଇବୁ। ଲୋକ ନଗେଇକି ଆଉ।
ହଁ ନା କଣ କହିଲ ଆଗରୁ ଲୋକ ଯେମିତି ବିହନ ତ ଭଲ ବିହନ ମିଳିଲା ତାପରେ ମେସିନ ଏବେ ସବୁ ରୋଇବା ପାଇଁ ହଉ କାଟିବା ପାଇଁ ହଉ ଦେଖୁନ ଆମ ଏପଟରେ ସବୁ ମେସିନରେ କାଟି ଦଉଚନ୍ତି ଧାନ ଆଉ ଲୋକ ଲଗେଇକି ଏ ଏତେ ପଇସା ଖର୍ଚ୍ଚ କରୁନାହାନ୍ତି କି ଏତେ ଆଉ ଧାନ ବି ନଷ୍ଟ ହଉନି, ଆଉ ତମ ସେପଟରେ କେମିତି କାଟୁଛନ୍ତି ଧାନ?
ସବୁ ମେସିନ ରେ କାଟୁଚନ୍ତି ମେସିନ ରେ ବହୁତ ଚାଷୀଙ୍କି ସୁବିଧା ହଉଚି। କମ୍ ଖର୍ଚ୍ଚ ହୋଉଚି। ଆଉ ଯାହା ହଉ ସରକାର କମ୍ପାନୀ ସବୁ ମେସିନ୍ ବାହାର କରିବାରୁ ଚାଷୀ ମାନଙ୍କର ଉପକାର ହଉଛି।
ହଁ ନା ସେଇଆ ମୁଁ ତ ଏବେ ଦେଖୁଛି ଆଉ ଯୋଉ ଲୋକ ଲୋକମାନେ ଚାଷ କରୁଥିଲେ କାଟାକୁଟି କରୁଥିଲେ ଆଉ ସେମାନଙ୍କୁ ତ ଆଉ କହୁନାହାନ୍ତି ଲୋକ ମେସିନରେ କାଟି ଦଉଛନ୍ତି ଯାହା ଦ୍ଵାରା କଣ ହଉଛି ନା ଆଉ ଏତେ ନଷ୍ ଷ୍ଟ ବି ହଉନି ଦେଖ ବିି ଖଳାରେ କେତେ ନଷ୍ଟ ହୁଏ।
ଆଗୁରୁ ବହୁତ ଶ୍ରମିକ ଲାଗୁଥିଲେ ନଷ୍ଟ ହୋଉଥିଲା।
ହୁଁ।
ବର୍ତ୍ତମାନ ଆଉ ଶ୍ରମିକ କମିଗଲେ ମେସିନ୍ କଲା ନଷ୍ଟ ବି କମିଗଲା। ଚାଷୀର ନିଶ୍ଚିତ ଉନ୍ନତି ହବ।
ହଁ ନା ଲାଭ ବି ଚାଷୀଙ୍କର ବେଶୀ
ଆଉ ଦୀର୍ ର୍ଘ ଦିନି ବି ସେତେବେଳେ ଦୀର୍ଘଦିନି ବଳଦ ଦ୍ୱାରା କାମ କରୁଥିଲେ ଦୀର୍ଘଦିନି ସମୟ ନୋଉ ଥିଲା। ତିନି ମାସ ସେଥିରେ ଏନଗେଜ୍ ରହୁଥିଲେ ଚାଷୀ।
ହଁ, ଆଉ ହଉ ତାହନେ ମୁଁ ଉଁ ହୁଁ ନା ହଉ ତାନେ ମୁଁ ରଖୁଚି ଆଉ କେତେବେଳେ ଫୋନ କଲେ କଥା ହବା ଆଉ।
ହଉ ହଉ।
ହଉ ତାଲେ।